ହ୍ୟାଲୋ
ହଁ ମୁଁ କହିଲି ଦିଦି କଣ କରୁଛ?
ଏଇ ମୁଁ ଏଇଠି ବସିଥିଲି ଆଉ ମୋ ଝିଅ ଦେହ ଟା ଟିକେ ଭଲ ନାହିଁ ତ। ସେଇଥିପାଇଁ ଆମେ ବସିଥିଲୁ, ଏଇଠି ଯଉଁ ତାକୁ ଥଣ୍ଡା ଏଇ ସିଜିନ ଚେଞ୍ଜ ହେଇଯାଉଛି ମାନେ ଆମର ଥଣ୍ଡା ଉଁ ଗ୍ରୀଷ୍ମ ଗଲା ବର୍ଷା ଆସିଲା। ଯାହା ହେଲେ ବର୍ଷା ଆସିଲେ ପାଣି ମେନ୍ ପଇଲେ ମାନେ ବାହାର ଥଣ୍ଡା ହେଲେ ମାନେ ତ ଛୁଆଙ୍କୁ ଥଣ୍ଡା ହବ। ଝିଅକୁ କଣ ହେଇଛି କି ଥଣ୍ଡା ଟିକେ ହେଇଯାଇଛି। ତା ନାକଟା ଟିକେ ଚୁଣ୍ଟି ଦଉଛି ଜୋରରେ ସେ କାନ୍ଦୁଛି ଯେ ମୁଁ ତା କତିରେ ଏଇନା ଥିଲି। ଏ ତାଙ୍କୁ ଗୋଟେ ଡାକ୍ତରଙ୍କ ପରାମର୍ଶ କରିବି ବୋଲି ଭାବୁଥିଲି ନେବି ବୋଲି। ଏଇ ଘର ଆମର ତ ଯେହେତୁ ଆମେ ଓଡିଆ ଲୋକ ନା ଆମ ଓଡିଶାରେ ଆମେ ଯେହେତୁ ରହୁଛେ, ଆମର ସାଧାରଣତଃ ଆମ ବାଡିରେ ତୁଳସୀ ପତ୍ର ଅଛି। ମୁଁ କହିଲି ଡକ୍ଟରଙ୍କ ରାତି ତ ହେଲାଣି ଡାକ୍ତର ଡାକ୍ତରଙ୍କ ଏଇ ସନ୍ଧ୍ୟା ହେଲାଣି ଡାକ୍ତରଙ୍କ ପରାମର୍ଶ ଆମର ଡାକ୍ତରଖାନା ତ ଆମ ଘରରୁୁ ଟିକେ ଦୂର ସେଥିପାଇଁ ତୁଳସୀ ପତ୍ ତ୍ର-ଅ-ଅ-ଅ ଟିକେ ତାକୁ ଆଣିକି ଧୋଇ ଦେଇକି ଭଲସେ ପାଣିରେ ତାକୁ କଣ କଲି ନା ଶିଳରେ ଟିକେ ଯୋଉ ବାଟି ଦେଇକି ତାପରେ ରସ ଟାକୁ ବାହାର କରିଦେଲି ତାପରେ ସେଥିରେ ମହୁ ଗୋଟେ ଠୋପା ଆଉ-ଉ-ଉ ଅଦା ଛୋ ଛୋଟ ଛୁଆ ଯେହେତୁ ଅଦାଟା ମୁଁ ଦେଲିନି ଅଦାଟାକୁ ମାନେ ଦେଲେ ଛୁଆ ଉପରେ ପ୍ରଭାବ ପଡ଼ିବ ପାଟି ପୋଡିବ ସେଥିପାଇଁ ମହୁକୁୁ ତୁଳସୀ ପତ୍ରକୁ ଟିକେ-ଏ-ଏ-ଏ କଣ କଲି ନା ତାକୁ ଟିକେ ଦେଇଦେଲି ଆ ଦେଇ ଦେଇକି ଉଁ ତାକୁ ଏଇନା ତା ରସ ବାହାର କରିକି ଦେଇକି ତାକୁ ଏଇଠି କହିଛି ଯେ ମାନେ କହିଛି କଣ ତା ବାବାଙ୍କ ପାଖ ଖାଲି ଶୋଇ ଦେଇଛି ଯଦି ଆଜି ନ କମିଲା ତା ନାକ ଟା ଚୁଣ୍ଟି ଦଉଛି ତ ଯାହା ଯାହା ତାପରେ ତାକୁ ବହୁତ ଥଣ୍ଡା। ଏତେ ଥଣ୍ଡା ହେଇଛି ଯେ ମାନେ ସେ ଛୁଆ କୋଉଠି ଚାଲି ମାନେ ଚାଲୁନି କୋଉଠି ବସ୍ ଉନି କାନ୍ଦୁଛି ଆଉ-ଉ-ଉ ସେଇଥିପାଇଁ ତା ବାପାଙ୍କ ପାଖରେ ଏଇନା ଶୋଇ ଦେଇକି ଆଇଛି। ଭାବୁଛି କାଲି ଯାହା ହେଲେ ବି ଟିକେ ଡାକ୍ତରଙ୍କ ପରାମର୍ଶ କରିବାର ଅଛି ଡାକ୍ତର ଖାନା ନେବି ଆଉ ଡାକ୍ତରଙ୍କୁ ଜଣେଇବି ଏମତି ଏମିତି ହଉଛି ଯାହା ଔଷଧ ଲେଖିବେ ଯାହା ଆଣିକି ଆସିବେ ଆଉ। ଏମିତି ବସିଥିଲି ଆଉ। ତମର ତମେ କଣ କରୁଛ?
ଅ ମୁଁ ବି ତ ଏବେ ଏମିତି ବସିଥିଲି ଆଉ। ଆଉ ଆପଣ ଯେମିତି କହିଲେ ଯେ ଏଇ ଯୋଉ ଛୁଆଙ୍କର ଥଣ୍ଡା ମୁଁ ମାନେ ଏଟା ଅ ନିଜେ ଦେ ଦେଖିଛି ଆଉ ଅଙ୍ଗେ ଲିଭେଇଲା ଭଳିଆ କାରଣ ମୋ ଦେଇଙ୍କର ଯୋଉ ଛୋଟ ପୁଅଟା ସେ ବି ତିନି ବର୍ଷର। ମାନେ ତାକୁ-ଉ-ଉ-ଉ ଥଣ୍ଡା ଏ ଏମିତି ଥରେ ହେଲା-ଆ-ଆ ଏଇ କହୁଛି ଦି ତିନି ସପ୍ତାହ ତଳର କଥା ତାକୁ ଏତେ ଜୋରରେ ଥଣ୍ଡା ହେଲାଣିି ମାନେ ଖାଲି ଥଣ୍ଡା ହେଇକି ଖା ମାନେ ଖାସ ଯେ ମାନେ ସେ ଛୁଆ ଆଉ ରା ତିରେ ବି ମାନେ ଶୋଇପାଇଲାନି। ଏଇ ଯୋଉ ଗ୍ୟାସ ନିଅନ୍ତି ଡକ୍ଟରଙ୍କ ପରାମର୍ଶ ନେଇକି ସେ ଯୋଉ ଗ୍ୟାସ ଆଣିକି ଘରେ ଦେଲୁ। ତାପରେ ଯାଇ ତା କେତେ ଦିନ ପରେ କମିଲା। ଛୋଟ ଛୁଆଙ୍କ ଦେହ ଖରାପ ହେଲେ ମାନେ ଜମା ବି ଭଲ ଲାଗିବେନି। ସେ ଚଗଲା ହଉଥାନ୍ତୁ ବୁଲୁଥିବେ ଏମିତି ମାନେ ଖେଳୁଥିବେ ହସୁଥିବେ ଭଲ କିନ୍ତୁ କଣ କହିଲେ ଗୋଟେ ସିଏ ଯଦି ମାନେ ପଡିଯିବେ ଆମକୁ କେତେ ଜୋ ଜୋରରେ କାଟୁଛି ମାନେ ସେମାନେ ପଡିଲେ ଆମକୁ କାଟୁ ଯେ ଦେହ ଖରାପ ହେଇଗଲେ ଛୋଟ ଛୁଆ ମାନେ ସେ କଣ କଥା କହିପାରିବେନି ତାଙ୍କର କଷ୍ ଟ ଟା ମାନେ ଜଣେଇ ପାରିବେନି। ଯେହେତୁ ସେ ଛୋଟ କେବଳ କାନ୍ଦିଲେ ମାନେ କାନ୍ଦିଲେ ମାନେ ବଡ ଲୋକମାନେ ଆଉ ସହିପାରିବେନି। ଆଉ ତାପରେ କଣ କହିଲେ ଆମ ଘରେ ବି ତ ସେମିତି ଦେହପା ସମସ୍ତଙ୍କର ଲାଗେ ଦିହ ହଉଚି ଯେହେତୁ ମୋ ବାପାଙ୍କର କଣ ଦି ଥ ମାନେ ଥରେ ହାର୍ଟ ଅପରେସନ ହେଇଥିଲା ଛା ତି ଯନ୍ତ୍ରଣା ହେଲା ରାତିରେ ତ ରାତି ରାତି ତାଙ୍କୁ କଣ କହିଲେ ମେଡିକାଲ ନ ନେଇକି ଗଲୁ ଏଠି ଆମ ପାଖରେ ଯୋଉ ମେଡିକାଲ ଆମେ ଆଉ ଜାଣିନୁ ଯେ ତାଙ୍କର ଛା ତି ବାହାରିଛି ଆମେ ଆଉ କେମିତି ଜାଣିବୁ ଭାବିଲୁ ଗ୍ୟାସ୍ ହେଇଛି ବୋଲି ଆଉ ପାଖ ମେଡ଼ ଡିକାଲକୁ ନେଲା ଏଳକୁ ସିଏ-ଏ-ଏ କହିଲେ ନାଇଁ ନାଇଁ ଆଉ ତାଙ୍କର ଛାତି ଯନ୍ତ୍ରଣା ବାହାରିଚି। ଆଉ ତମେ ତାଙ୍କୁ ଟିକେ-ଏ-ଏ-ଏ ମାନେ ଭଲ ମେଡିକାଲ ମାନେ କଟକ ଟିକେ ନେଇଯା। ଆଉ ତାପରେ ସେ ନେଲା ସେଠୁ ଡକ୍ଟର ସବୁ-ଉ-ଉ ମାନେ ତାଙ୍କର ଚିକିତ୍ସା ମାନେ କଲେ କହିଲେ ନାଇଁ ଆଉ ଅପରେସନ ହବ ଆଉ ଜାଣିଥିବେ ଯେ ଅ ଏବେ ଯାର ଅ ମାନେ ଅପରେସନ ପ୍ରଥମ ଅପରେସନ ଯେତେବେଳେ ହେଇଥିଲା ସେତେବେଳେ କାର୍ଡ ଫାଡ କିଛି କାମ କରୁନଥିଲା ମାନେ କେତେ କଷ୍ ଷ୍ଟ ମାନେ ଛାତି ଅପରେସନ ମାନେ କେତେ ପଇସା ସରୁଥିବ ଯେହେତୁ ପ୍ରାଇଭେଟ ମେଡ଼ ମେଡିକାଲ ତ ଜାଣିଥିବେ ରହିବା ଖାଇବା କେତେ କଣ ମାନେ ଗୋଟେ ମଧ୍ୟବିତ୍ତ ପରିବାର ପାଇଁ ଏଟା ଗୋଟେ ମାନେ କେତେ ବଡ ଗୋଟେ-ଏ-ଏ-ଏ ଝଡ ବୋଲି ଜାଣିଥିବେ। ହୁଁ ଆଉ ସେ ତ ତାପରେ ଅପରେସନ ହେଇକି ଆସିଲା ପରେ ଫୁଣି ମାନେ ସବୁ ଭଲ ଏମିତି ଚାଲିଲା ତାପରେ କଣ କହିଲେ ଦଶ ବାର ବର୍ଷ ପରେ ଫୁଣି ଏବେ ତାଙ୍କର ସେଇ ଯନ୍ତ୍ରଣା ବାହାରିଥିଲା। ତିନି ବର୍ଷ ତଳେକର କଥା କୋହୁଚି। ଏଁ ସେ ଫୁଣି ଥରେ ସେମିତି ଅପରେସନ ହେଲେ ଆଉ ଏବେ ଭଲ ମାନେ କଣ କହିଲେ ଦିନେ ଯଦି ଗୋଡ଼ ହୋଉଚି ଦିନେ ମୁଣ୍ଡ ବିନ୍ଧୁଚି ଦିନେ ଗ୍ୟାସ ବାହାରୁଚି। ଏମ ଏତେ କାରଣ ପରିବାରରେ ଯଦି ଜଣଙ୍କର ଦେହ ମାନେ ଖରାପ ଥିବ ଆଉ ଆପଣ ମାନେ କେତେବେଳେ ବି କିଛି ବି ଭଲ ଲାଗିବନି। ଆଉ ମୋର ଭଉଣୀ ଯିଏ ମୁଁ କୋହୁଚି ତାଙ୍କ ତାଙ୍କର ବି ଅ ଗୋଟେ ଛୋଟ ପୁଅଟେ ଇ ଛୋଟ ପୁଅଟେ ହେଇଶ୍ ହେଇ ସାରିଲା ପରେ ସିଏ କଣ କଲେ ସିଏମାନେ ପୁରା ଅସୁସ୍ ତ ହେଇଯାଇଚନ୍ତି ସେମାନେ ନି ନିଜ ଖାଦ୍ୟ ବି ନିଜ ପାଖରେ ଖାଇ ପାରୁନାହାନ୍ତି ମାନେ ରୋଷେଇ ଭଲସେ କରିପାରୁନାହାନ୍ତି। ହୁଁ ସିଜରିଂ ମାନେ ସିଜରିଆନ ହେଇଚନ୍ତି ମାନେ ବୋହୁତ ଦୁର୍ ବଳ ଆଉ ସେ ଟିକେ କଣ କହିଲେ ମାନେ ଭାରି ଅଳସୁଆ ବି ଆଉ କଣ କରନ୍ତିି ରୋଷେଇ ଫୋଷେଇ କରିବାକୁ ତାଙ୍କୁ ଟିକେ କାଟେ ଯେହେତୁ ଅପ୍ ଆପଣ ତ ମୋର ନିଜ ଭୋଉଣୀ ଭଳି ତ ମୁଁ ମୁଁ କିଛି ଆପଣଙ୍କ ପାଖରେ ଲୁଚାଏନି। କଣ କହିଲେ ଯେତେବେଳେ ମା ଭୋଉଣୀ ପାଖରେ ଥିବେ ହଁ ସିଏ ତ ମୋ ପୁଅକୁ ରଖିଦେବେ। ଆମ ପୁଅ କାନ୍ଦୁଚି ସିଏ ବୁଝିଦେବେ ମୁଁ ଟିକେ ଶୋଇପାରେ ମାନେଟା ଅଳସଆମ ନୁହୁଁ ମାନେ ଏଇଟା କଣ ତାଙ୍କ ମା ଭୋଉଣୀଙ୍କ ଉପରେ ତାଙ୍କର ଜୋର ସେତିକି ଜୋର ଅଛି ନହିଁ ଆଉ କି ସେତିକି ବିଶ୍ଵାସ ଅଛି ମୁଁ ଶୋଇପଇଲେ ଟିକେ ମୋ ଦେହ ଅସୁସ୍ ସ୍ଥ ଲାଗୁଚି ଆଉ ସିଏ ତାକୁ ସମାଳି ନେବେ। ଆଉ ଆମ ଘର କଥା କହିବାକୁ ଗଲେ ବାପାଙ୍କ ଦେହ ତ ଆପଣଙ୍କ କଥା ମାନେ ମୁଁ କହିଲି ଯେ ତାଙ୍କ ଦେହ କେ ଅସୁସ୍ଥ ରୋହୁଚି। ଆଉ ସେଥିପାଇଁ ମୁଁ ଜାଣିପାରୁଚି ଯେ ଘରର ମାନେ ଛୋଟ ହୋଉ କିମ୍ବା ବଡ ସଦସ୍ୟ ଯାହାର ବି ଟିକେ ଦେହ ଖରାପ ହେଲେ ମନ କେତେ ଅସ୍ଥିର ହୁଏ କାରଣ ଏଇଟା ମୁଁ ନିଜେ ଲିଭେଇଚି। ଅଙ୍ଗେ ଲିଭେଇଛି। ଆଉ ତାପରେ ଆପଣ ଜାଣିଥିବେ ମାନେ ଯଦି ସେ ଜଣଙ୍କର ମାନେ ଗାଁ ଗହଳିରେ ଯେ ହେତୁ ଆମେ ରୋହୁଚୁ ଆମେ ତ ଆଉ ସହର ବଜାରରେ ରୋହୁନୁ ନା ଜଣଙ୍କର ଯଦି ଦେହ ଖରାପ ବା ବଠୁ ମାନେ ଶ୍ ଜଣେ ଜଣଙ୍କର ସାହି ପଡିଶା ଭଲ ଥିବେ ମାନେ କହିବେ ଭଲ ଲୋକଟାର ଦେହ ଖରାପ ହେଲା। କିନ୍ତୁ ଆହୁରି ହିଂସ୍କୁଳିଆ ଲୋକ ଅଛନ୍ତି ସେ କହିବ ତାର ଦେହ ଖରାପ ହୋଉ ଭଲ ମ ଏମିତି ବି ଆପ ପଣଙ୍କ ଆଡେ ଏମତିଆ ଲୋକ ଅଛନ୍ତି?
ହଁ ଆମ ଆଡେ ଅଛନ୍ତି ଶୁଣନ୍ତୁ ସେ ସବୁ ଖରାପ ଲୋକ ଅଛନ୍ତି ଖରାପ ଲୋକଙ୍କୁ ଆମେ କେମିତି ମାନେ ତାଙ୍କଠୁ ଆମେ ଦୂରେଇ ଯିବା ଦରକାର ସିଏ ଯାହା କରୁଚନ୍ତି କରନ୍ତୁ ଯାହା ଭାବୁଚନ୍ତି ଭାବନ୍ତୁ। ଭଗବାନ ଆମକୁ ଜନ୍ମ ଦେଇଚନ୍ତି ଆମକୁ କେମିତି ଭଲ ବାଟରେ ଯିବା ଭଲ ମଣିଷ ହେବା। କାହାର ବରଂ ଯିଏ ତମକୁ ପୃଣା କରୁଚି ଯିଏ ତମକୁ ଭଲ ପାଉନି ଯିଏ ତମ ବିଷୟରେ ଖରାପ ଚିନ୍ତା କରୁଚି ସବୁବେଳେ ତମେ ତାଙ୍କ ବିଷୟରେ ସବୁବେଳେ ଭଲ ଭାବ ଦେଖିବ ଭଗବାନ ତମର ଉଁ ଯାହା ହେଲେ ବି ଭଲ କରିବେ। ସେ ଜଗତରନାଥ ଜଗନ୍ନାଥ ବସିଚନ୍ତି ପରା ସେ ଆମେ ସିନା କୋହୁଚେ ଆମେ କିଛି ଦେଖୁନେ କିନ୍ତୁ ସିଏ ସବୁ କିଛି ଦେଖୁଚନ୍ତି। ଯାହାର ବି ଦେହ ପା ହୋଉଚି ସବୁବେଳେ ଆମ ଘର ଲୋକଙ୍କର ହୋଉ ଯେମତି କହିଲେ ତମ ପରିବାରର ମୁଁ ତ ଠାକୁରଙ୍କୁ କାମନା କରୁଛି ସବୁବେଳେ ମୁଁ ଠାକୁରଙ୍କୁ ଡାକୁ କୁଛି ତମ ପରିବାର ଲୋକଙ୍କୁ ଭଲରେ ରଖିଥାନ୍ତୁ। କାରଣ ମଣିଷ ମଣିଷକୁ ଯଦି ଏମିତି ଭାବନା ରେ ଭାବିବ ସିଏ ହିଁ ତଳକୁ ଖସିବ ଆଉ ଯିଏ ଯେତେ ଉଚ୍ଚ ଆସନରେ ମ ମାନେ ଅନ୍ୟକୁ ନିଜେ ନୀଚ ହେଇଯାଅ ବରଂ କିନ୍ତୁ ଅନ୍ୟକୁ ଉଚ୍ଚ ଆସନରେ ବସେଇବ ମାନେ ଭଗବାନ ତମକୁ ନିଶ୍ ନିଶ୍ଚିନ୍ତ ନେଇକି ଉଚ୍ଚ ଆସନ୍ ରେ ବସେଇବେ। ଏହି ଦେହ ଖରାପେ ଆମ ଘରେ ପରା ପ୍ରାୟ ଲୋକଙ୍କର ମୋ ଶଶୁରଙ୍କର ବି ଏବେ ଟିକେ ଡାଇବେଟିସ ବାହାର‌୍ ଯାଇଛି ଯେ ତାଙ୍କୁ ମେଡ଼ିକାଲ ଆମେ ମିନିମମ ପାଞ୍ଚ ଥର କି ଛଅ ଥର ମେଡ଼ିକାଲ ନେଇକି ଗଲୁଣୁ। ତାପରେ ଡକ୍ଟରଙ୍କ ପରାମର୍ଶ କରୁଛୁ। ସେ ବିଭିନ୍ନ ପ୍ରକାରର ଔଷଧ ଦଉଛନ୍ତି। ଖାଇକି ଏବେ ଟିକେ ଭଲ ହେଇଛି। ମୁଁ ଆଉ ଆଙ୍କର ବି ମୋ ସ୍ଵାମୀଙ୍କର ବି ଆଣ୍ଠୁ ଯନ୍ତ୍ରଣା ପ୍ରବଳ। ଏବେ ଗୋଟେ ଆଣ୍ଠୁ ଯନ୍ତ୍ରଣା ହେଇ ଥିଲା ପୁଣି ଏବେ ଆର ପଟ ଆଣ୍ଠୁ ଟା ଯନ୍ତ୍ରଣା ହଉଛି। ଆମେ କେତେ ଆଣ୍ଠୁ ଯନ୍ତ୍ରଣା କିଏ କହୁଛି ଚେରମୂଳି ଖାଅ ଓଷଧ ଖାଅ କିଏ କହୁଛି ଆୟୁର୍ବେଦିକି ଓଷଧ ଖାଅ। ଏମତି ବିଭିନ୍ନ ପ୍ରକାରର ଔଷଧ କହୁଛନ୍ତି କିନ୍ତୁ ଡାକ୍ତରଙ୍କ ପରାମର୍ଶ ନ ନେଲେ ଆମେ କୌଣସି ଓଷଧ ବି ତାଙ୍କୁ ଆମେ ନ ଦଉନୁ କେବଳ ଆମର ତେଲ ଯେହେତୁ ଆମେ ଘର ଘରେ ରହୁଛେ ମେନ ଗାଁଉଁଲି ଗାଁରେ ଆମର ତ ମେଡ଼ି ଡାକ୍ତରଖାନା ଦୂର ଓଷଧ ଆଣିବା ପାଇଁ ଡେରି ହବ ବରଂ ନିଜେ ତେଲ ଫେଲ ଘରେ ମାଲିସ୍ କରିକି ଆରାମ ରେ ତାଙ୍କୁ ଟିକେ ଇଏ କରିଦବୁ କିନ୍ତୁ ବାହାର ଲୋକଙ୍କ କଥା ଆମେ କିଛି ଶୁଣୁନୁ। ବାହାର ଲୋକ ତ କହିବେ ନା ସିଏ କଣ ଭଲ କାହାର କେବେ ତ ଛାଡ଼। ସେ କହିଦେବେ ଏଇଟା ସିଏ ଯଦି କହିବେ ତାହେଲେ ଡାକ୍ତରଖାନାରେ ଡାକ୍ତର ବସଛନ୍ତି କାହିଁକି। ଏମତି ଆମର ବି ସମସ୍ତଙ୍କର ଦେହ ପା ହଉଚି। ଆମର ପରା କାଲି ରିସେଣ୍ଟ ମୋ ଝିଅର ଜନ୍ମଦିନ ହେଲା ତ ଜନ୍ମଦିନ ତା ପାଇଁ ନୂଆ ବସ୍ତ୍ର ସବୁ କିଛି ତା ପାଇଁ ମୁଁ କ୍ଷୀରି ପୁରୀ ବିଭିନ୍ନ ପ୍ର ପ୍ରକାରର ଖାଦ୍ୟ କରିଛି କିନ୍ତୁ ତା ଦେହ ପୁରା ମାନେ ଖରାପ ହେଇ ଆଜି ଟିକେ ଥଣ୍ଡା ହେଇଥିଲା ମାନେ ଆଜି ହେଇଛି କାଲି କିନ୍ତୁ ଅତ୍ୟାଧିକ ଥଣ୍ଡାକୁ ମାନେ ଏତେ ଛୁଆ କାନ୍ଦିଲା ଯେ ବନ୍ଧୁ ବାନ୍ଧବ ଘରେ ସମସ୍ତେ ଅଛନ୍ତି ଖାଲି ତ କାନ୍ଦିଲା କାନ୍ଦିଲା ନା ତା ବାପାଙ୍କ ପାଖରେ ରହିଲା ନା ମୋ ମା ପାଖରେ ନା ତା ଜେଜେ ମାଙ୍କ ପାଖେରେ କାହା ପାଖେରେ ବି ରହିଲାନି ଏତେ ଜୋରେ କାନ୍ଦିଲା ମୁଣ୍ଡ ଖରାପ ସେ କାନ୍ଦିଲା। ତାପରେ ତାକୁ ବୁଲେଇ ଏ ତୋ ଛୁଆକୁ ସର୍ଦ୍ଦି ହେଇଛି ମାନେ ତା ନାକରେ ନିଶ୍ଵାସ ହିଁ ଯିବନି। ଆଉ ବଡ ଲୋକଙ୍କର ବି ମାନେ ସର୍ଦି ହେଲେ ନାକରେ ନିଶ୍ଵାସ ଯାଏକି ଜାମ ହେଇଯାଏ ତା ନାକର ସେମତି ଜାମ ହେଇଯାଏ ଉଁ ପୁରା ଖାଲି ଜାାମ ହେଲାଠୁ କାନ୍ଦିବ ଯେ ପ୍ରକାରର ଓଷଧ ଦେଲୁ ଯାହା କଲୁ ଜମା କମିଲାନି ଖାଲି କାନ୍ଦିଲା କାନ୍ଦିଲା କାନ୍ଦିଲା ତାପରେ ପୁଣି ଯୋଉ କାନ୍‌ ଏବେ ତାକୁ ତାପରେ ତାକୁ ନେଇକି ଉଁ ଉଁ ଅଁ ସେକାସୁଖି ଟିକେ ଯେହେତୁ ଆମେ ମାନେ ପୁରୁଣା ଲୋକ ଅଛନ୍ତି ଆମ ଘରେ ବୁଢୀ ଲୋକ ବୃଦ୍ଧା ଲୋକ ଅଛନ୍ତି ସିଏ କହିଲେ କହିଲେ ଟିକେ ସୋରିଷ ତେଲ, ରସୁଣ ଆଉ ଟିକେ କଳା ଜିରା, ତାକୁ ଫୁଟେଇକି ତା ପାଦରେ ଟିକେ ବସିକି ମାଲିସ କଲୁ ଆଉ ଟିକେ ନିଆଁ କରିକି, ଚୁଲିରେ ଯୋଉ ନିଆଁ ଥିଲା, ଆମର ଭାତ ତ ଫାତର ସବୁ ରୋଷେଇ ହେଇଥିଲା, ସେଇ ଯୋଉ ନିଆଁ ଥିଲା ତାକୁ ଟିକେ ସେକିଲୁ ଉମ୍ ସେକିଲା ପରେ, ତାକୁ ଟିକେ ତାପରେ ଆମର ମିଳୁଛି ଗୋଟେ ଅମୃତାଞ୍ଜନ ଗୋଟେ ଗୋଟେ ଔଷଧଟେ ତାକୁ ଆଣିକି ତା ଛାତିରେ ଟିକେ ମାରିଲୁ, ଆଉ ତାଳୁରେ ବି ଟିକେ ତେଲ ମାରି ମାଲିସ୍ କରିଦେଲା ମୋ ମା, ଏସବୁ କଲାଠୁ ତାକୁ ଟିକେ ଆରାମ ଲାଗିଲା। ଭଲ ଲାଗିଲା ଆଉ। ତମର ପିଲା ପୁଲି ସମସ୍ତେ ଶୋଇ ସାଇଲେଣି? ପୁଅ ଝିଅ ସବୁ ଶୋଇଲେଣି?
ହଁ, ମୋ ଦିଦିଙ୍କ ପୁଅ ତ ଶୋଇନି ସେ ଏବେ ପାଠ ପଢୁଛି, ମାନେ ସେ ଛୋଟ ସାଢେ ତିନି ବର୍ଷର ପୁଅ କିନ୍ତୁ ପାଠ ପାଠ ପଢିବାକୁ ତାକୁ ବହୁତ ଭଲ ଲାଗେ। ମାନେ ଆଜିକାଲି ଧର ଛୁଆମାନେ କଣ ମୋବାଇଲ ନ ଦେଖିଲେ ଖାଉନାହାନ୍ତି କିନ୍ତୁ ତାକୁ ମାନେ ଆମେ ଛୋଟ ଦିନରୁ ହିଁ ତାର ଅଭ୍ୟାସ ସେମାନେ କଣ କହିଲେ, ଛୋଟ ଦିନରୁ ଛୁଆଙ୍କୁ ଆମେ ଯାହା ଶିଖେଇବା, ସେ ସେଇଆ ଶିଖିବେ। ଯଦି ଆଉ ଆମେ ତାକୁ ମୋବାଇଲ ଟୋଟାଲ ବି ଦେଇନୁ। ଖାଇବା ମାନେ ଖାଇବା ଟାଇମରେ କେବଳ ଖାଅ ଖେଳନା ଦେଖିକି ଖୋଇଦେଲୁ, ସେଇ ଅଭ୍ୟାସଟା ବି ତାର ରହିଲା। ଆଉ ସେ ଯେହେତୁ ଏବେ ବଡ ହେଲାଣି ତ ଏଇ ଗୁରୁବାରଠୁ ସ୍କୁଲ ଯିବ ତ ତା ମଣ୍ଟେସେରୀ ଟୁ ରେ ଲେଖା ହେଇଛି ତା ନା ଆଉ ସେ ନିଜେ ମାନେ ବସିକି ତା ନିଜ ହୋମୱାର୍କ ଯୋଉରା ଆସୁଛି ମୋବାଇଲରେ ଘର ପାଇଁ ପାଠ ପାଠ ସେ ନିଜେ କରୁଛି, ମାନେ ତାର ମୋବାଇଲ, ଟିଭି ଏସବୁଠୁ ଆମେ ତାକୁ ଦୂରରେ ରଖିଛୁ। ଖେଳନା ନେ ଖେଳିବା ଟାଇମରେ ଖେଳ ଆଉ ଖା ପାଠ ପଢ। ଆଉ ସିଏ ଶୋଇବ, ଆଉ ଦଶଟା ହେଲେ ଶୋଇପଡିବ। ଏଇନା ପଢିବ ଆଉ ନଅଟା ଏତେ ସମୟ ଯାଇଁ ପଢିବ, ଆଉ ତାପରେ ତାର ଖାଇବା ଖାଇବ ଟିକେ ଏପଟ ସେପଟ ହବ, ଏଠୁ ଦଶଟା ବାଜିବାକୁ ଥିବ ଦଶ ପନ୍ଦର ମିନ୍ଟି ତ ତା ପୂର୍ବରୁ ସେ ଶୋଇପଡେ ଆଉ। ହଉ ଦିଦି ଆପଣ ଟିକେ ରୁ ହଁ ହଁ।
ହଁ।
ଆପଣ ରୁହନ୍ତୁ, ଆପଣଙ୍କ ଝିଅଙ୍କ ଦେହ ଖରାପ କାଲି କଥା ହବା ଆଉ।